ତୋ ପାଖରେ ଯାଇଛନ୍ତି ବେଗେନେ ହଁ ହ୍ୟାଲୋ।
ମୋ ଭଏସେ ଆପଣଙ୍କୁ ଶୁଣାଉଛି ତ?
ଆଜ୍ଞା ମୋ ଭଏସ ଆପଣଙ୍କୁ ଶୁଣା ହଉଛି ତ?
ମତେ ଆପଣଙ୍କ ଭଏସେ ବି ଶୁଣା ଯାଉଛି। ଆପଣ କୌଣସି କାର୍ଯ୍ୟରେ କାର୍ଯ୍ୟରତ ତ ଅଛନ୍ତି କି ମତେ ସେଇଭଳି ଜଣା ପଡୁଛି ତ
ହୁଁଉଁ ଆଜ୍ଞା। ଆଜ୍ଞା ଆଜ୍ଞା କହୁଛି କହୁଛି ମୁଁ କୌଣସି କାର୍ଯ୍ୟରେ କାର୍ଯ୍ୟର ତ ଟିକେ ଅଛି ହଁ। ହଁ ଅମ୍ ହେଁ। ଆଜ୍ଞା ସରି ସରି ମତେ ଟିକେ କ୍ଷମା କରିବେ। ହୁଁ ଏପଟେ ଟିକେ ମୋର ଭ୍ରତା ମାନେ ମତେ ଅସୁବିଧା କରୁଛନ୍ତି ତ ସେ ସେଥିପାଇଁ ମୁଁ ଆପଣଙ୍କୁ ଏଇ ସବୁ ଟିକେ ଶୁଣାଗଲା ଆଉ ଦ ସେଇଥିପାଇଁ ମତେ କ୍ଷମା କରିବେ।
ଆଜ୍ଞା ଆଜ୍ଞା ମୁଁ ବୁଝିପାରୁଛି ଏଇ ଦୁଃଖ ଟି ମୁଁ ବି ବୁଝି ପାରୁଛି। କାଇଁକି ନାଁ ଏଇ ପାଞ୍ଚ ମିନିଟ୍ ପୂର୍ବରୁ ମୁଁ ବି ସେହିପରି ପରିସ୍ଥିତିରେ ଥିଲି।
ଆଜ୍ଞା ଆଜ୍ଞାଆମ ପରିସ୍ଥିତି ପୁରା ଅନୁକୂଳ ଜଟିଳ ଆଉ ବହୁତ ଦୁଃଖଦାୟକ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ହେଇନଥିଲା ସେଥିପାଇଁ ମୋ ମନ ଆହୁରି ଦୁଃଖ ଏପର୍ଯ୍ୟନ୍ତ କଣ ପାଇଁ ଗୋଟିଏ ହେଇନଥିଲା।
ଗୋଟିଏ କଣ ହେଇନଥିଲା?
ଆଜ୍ଞା ଆପଣ ବୁଝି ପାରୁନାହାନ୍ତି କି?
ଆଜ୍ଞା ଆଜ୍ଞା ମୁଁ ବୁଝିପାରିଲି ବୁଝିପାରିଗଲି ବୁଝିପାରୁଛି ଆପଣଙ୍କ ମନର କଥା ମୁଁ ବୁଝିପାରୁଛି ଏବେ ଆପଣ ବେସି ତଳ ହାଣ୍ଡି ତ।
ନାଇଁ ନାଇଁ କହୁନାହାନ୍ତି ଆପଣ କଣ କହିବେ?
ହଁ। ମୁଁ ଆପଣଙ୍କୁ ସେହିଁ ହାଁ କହୁଥିଲି କି ଆପଣଙ୍କର ଦିନଟି ବହୁତୁ ଭଲରେ ଯାଉ ଆଜି ରବିବାର ଭଳି ହୋଇଥିବାରୁ ଆପଣ ନିଶ୍ଚିନ୍ତ ନିଜର ଛୁଟି ଦିନକୁ ବହୁତୁ ଶାନ୍ତି ଥିରେ ଉପଭୋଗ କରନ୍ତୁ। କାହିଁକି ନା ଆପଣ ତ ପୁଣି ସୋମବାରୁ କାର୍ଯ୍ୟରତ ହୋଇଯିବେ ସେଥିପାଇଁ କି ମୁଁ ଆପଣଙ୍କୁ। ସେଇଆ ହିଁ କହିବାକୁ ଚାହୁଁଥିଲି।
ଆଜ୍ଞା ଆଜ୍ଞା କିନ୍ତୁ। ମୁଁ ଆପଣଙ୍କୁ କଣ କହିବି ମୁଁ ଗୋଟେ ଏକ ପୁରୁଷ ମିତ୍ରଙ୍କ ସହିତ କଥାବାର୍ତ୍ତା ବାର୍ତ୍ତାଳାପ କରୁଥିଲି। ତ ସେଇ ପୁରୁଷ ମିତ୍ର ଜଣକ ଟିକେ। ଛନ ଛନ ପୁରୁଷ ମିତ୍ର ମୋର ଗୋଟେ ଅଛନ୍ତି ତାଙ୍କ ଠାରୁ ବି ସିଏ ଆଉ ହଉଛନ୍ତି ପୁରା ଛନ ଛନିଆ ପ୍ରୋ ମ୍ୟାକ୍ସ ବୁଝିପାରିଲେ କି।
ଆଚ୍ଛା ଆଚ୍ଛା ସେ ତାଙ୍କର ନାଁ ପ୍ରଥମ ଶବ୍ଦଟି କଣ?
ଏ।
ଏ ମୁଁ ଜାଣି ନାହିଁ ବୋଧେ।
ଆଜ୍ଞା ଆଜ୍ଞା ଠିକ କଥା ଆପଣ ଜାଣିନାହାନ୍ତି ମୁଁ ଆପଣଙ୍କୁ ସେଇ ବିଷୟରେ କେବେ କହିି ନାହିଁ। ତ ତାଙ୍କ ବିଷୟରେ ତ ସେଇ ଟିକେ ସେଇ ଯୋଉ ପୁରୁଷ ମିତ୍ର ଜଣକ ଥିଲେ ବିଷ୍ଣୁ। ତ ସେଇ ପୁରୁଷ ମିତ୍ର ଜଣକ ଟିକେ ଆହୁରି ଅଧିକା ଛନ ଛନିଆ ଆମ୍ଭକୁ ପ୍ରଥମ କଥା କହୁଛନ୍ତି ଆମ୍ଭକୁ ଟିକେ କଣ ପାଇଁ ଆପଣଙ୍କ ପ୍ଲାନରେ ଡାକୁନାହାନ୍ତି।
ଆଛା କାଲି କାଲିର କଥା କହୁଛନ୍ତି।
ଆଜ୍ଞା ଆଜ୍ଞା ନାଇଁ ଆଗକୁ ଯୋଉ ହବ ପ୍ଲାନ ମୁଁ ମୋର ସେଇ ଯୋଉ ପସନ୍ଦିତା ମାର୍ଦ୍ଦଙ୍କ ସହିତ କଥା ହେଉଥିଲି ବୁଝିପାରି ବୁଝିଲେ।
ଆଜ୍ଞା ଆଜ୍ଞା ଆଜ୍ଞାମ୍ ବୁଝିଲି ବୁଝିଲି।
ନାଇଁ ନାଇଁ ମୁଁ ଆପଣଙ୍କୁ ଏଇସବୁ ଜିନିଷ କହିପାରିବିନି କାରଣ
କୁହନ୍ତୁ କୁହନ୍ତୁ ମୁଁ ଶୁଣିବାକୁ ଚାହୁଁଅଛି ଆପଣ କୁହନ୍ତୁ।
ନାଇଁ ନାଇଁ ସରି ସରି ମୁଁ ଆପଣଙ୍କୁ ଭୁଲ ଇନଫର୍ମେସନ ଟା ଦେଇଦେଲି ତ ମୁଁ ଅନ୍ୟ କୌଣସି କଲରେ ଆପଣ ସେଇ ସବୁ ବିଷୟରେ କହିବି ଏଇ କଲରେ ମୁଁ ଆପଣଙ୍କ ସେଇ ସବୁ ଯୋଗାଯୋଗରେ ଏଇ ଯୋଗାଯୋଗରେ ଏଇ ଯୋଗାଯୋଗରେ ମୁଁ ଆପଣଙ୍କୁ ସେଇ ବିଷୟରେ କହିପାରିବି ନାହିଁ। ୟା ପର ଯୋଗାଯୋଗରେ ମୁଁ ନିଶ୍ଚିନ୍ତ ଭାବରେ ଏହା କହିବି। ତ ଏବେ ଆପଣ କୁହନ୍ତୁ ଆପଣ ଆଉ କଣ କରୁଛନ୍ତି ନା କଣ ନାହିଁ। ମତେ ଟିକେ ଆପଣ ଜଣେଇଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହୁଅନ୍ତି।
ଆଜ୍ଞା ଆଜ୍ଞା ମୁଁ ତ ଆପଣଙ୍କୁ ଜଣେଇବା ପାଇଁ ଅପେକ୍ଷା ହିଁ କରିଛି। ମୁଁ ଏବେ। ଅ ମୁଁ ଏଠି ବସିଥିଲି ଅ। ଓଁ କଣ ହିଁ କହିବି ବସି ଆସିଛି ଆଉ ବସିଛି କାଲି ବି ବସିଥିବି ଆପଣଙ୍କୁ ପହରଦିନ ବି ବସିକି ଥିବି ଆଉ କଣ ହେଇ। ବସିଥିବି ହଁ ମଣିଷର ତ ଜୀବନ ଅ
ସେତେବେଳେ ମୁଁ କାଲି ରାତିରେ ଶୋଇଲି ମତେ ଲାଗିଲା ମୁଁ ସେଇ ଯୋଉ ଟନେଲ ଭିତରେ ଭାସୁଛି।
କଉ ଟନେଲ।
ଆ ଯଉ କହୁଥିଲି ଯୋଉ ବୋଟିଂ।
ଓହୋ ହୋ ହଁ ହଁ ଆପଣ ତାହେଲେ ଦିନ ସାରା ଆପଣଙ୍କ ଭାସି ଭାସି। ଆସିକି ଆପଣ ସ୍ୱପ୍ନରେ ବି ଭାସୁଥିଲେ ମୁଁ ବୁଝିପାରୁଛି।
ଆଜ୍ଞା ଆଜ୍ଞା।
ଆପଣଙ୍କ ମୁଣ୍ଡରୁ ଏପର୍ଯ୍ୟନ୍ତୁ ସେ ଭାସିବାର ଅନୁଭୂତି ଟା ଯାଇନାହିଁ ସେଇଟା ବି ମୁଁ ବୁଝିପାରୁଛି। ବ୍ୟସ୍ତ ହୁଅନ୍ତିନି କିଛି ଦିନ ପରେ ଆପଣଙ୍କ ମୁଣ୍ଡରେ ସେଇଟା ପଳେଇବ କିନ୍ତୁ। କିଛିଟା ସ୍ମୃତି କିନ୍ତୁ ରହି ହିଁ ଯାଏ। ତ ସେଇ କିଛିଟା ମୃ ଶ୍ରୁତି ନିଶ୍ଚିନ୍ତ ହିଁ ରହିଯିବ। ଆଉ ସେ ସ୍ମୃତି ଆପଣଙ୍କର ଜୀବନରେ ରହି ଖୁବ ଆପଣଙ୍କୁ ମନମୁଗ୍ଧ କରିଦବ। ହାଲୋ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ଆଜ୍ଞା ମୋ କଥା ଆପଣଙ୍କୁ ଶୁଣ ଯାଉଛି ତ।
ଆପଣଙ୍କ କଥା ତ ମତେ ଶୁଣାଉ କିନ୍ତୁ ଆପଣ ମଝିରେ ମଝିରେ ଟିକେ ଛୁପ୍ ରହିଯାଉଛନ୍ତି ସେଥିପାଇଁ କି ମୁଁ ଆଉ କିଛି କହିପାରୁନାହିଁ।
ଆଜ୍ଞା ଆଜ୍ଞା ମୁଁ ଏପଟେ ଏକ କାର୍ଯ୍ୟରତ ଅବସ୍ଥାରେ ଥିଲି। ତ ମୁଁ ସେଇ କାର୍ଯ୍ୟଟିକୁ ପଢୁଥିଲି କାରଣ ଆମର ଯୋଉ ପୁରୁଷ ମିତ୍ର ଥିଲେ ତାଙ୍କର ପିତାଶ୍ରୀ ତାଙ୍କ ଉପରେ ରାଗି ଯାଇଥିଲେ କାଲି ଆଉ କଥା ହେଉନଥିଲେ। ତ ତେଣୁ ମୁଁ ତାଙ୍କୁ ପଚାରୁଥିଲି ସବୁ ଜିନିଷ ଆପଣ ଜାଣିଚନ୍ତି ତାଙ୍କର ହାତ କାଲି କଟି ଯାଇ ଛି ଯେହେତୁ ତାଙ୍କର ପୁରା ହାତ ପୁରା ଯାଇଛି ହେଲା ମାନେ ଚାରି ଚାରି ଆଜ୍ଞା ଚାରିଆଡେ ଖଣ୍ଡିଆ ହେଇଯାଇଛି ଆଉ ମତେ ତ ମୁଁ କହୁଥିଲି ଆପଣଙ୍କୁ ମତେ ଦୁଇ ଜଣ ଯାକ ବୁଲେଇବାୁଲି ଫୋପାଡ଼ି ଦଉଥିଲେ ସେ ମତେ ତିନି ତିନି ଜଣ ଯାକ ସେ ଯୋଉ ରଙ୍ଗୀନ ଚୁଟି ଆଉ ସେ ଦୁଇ ଜଣ ପୁରୁଷ ମିତ୍ର ଥିଲେ ସିଏ ବା ଟେକି ଟେକି ଫୋପାଡି ଦଉଚନ୍ତି। ଆଉ ଉଁ ସେଥିପାଇଁ ମୁଁ ଟିକେ ଭାସି ଯାଉଥିଲି ବୁଡି ଯାଉଥିଲି ଆଉ ଆପଣ ଯାହା କୁହନ୍ତୁ କାଲି ପୁରା ଫିଲ୍ମଷ୍ଟାଇଲରେ ସବୁ ଜିନିଷ ହେଇଛି ମତେ ମତେ ପୁରା ଏମତି ପୁରା ଭି ଭିତ୍ରକୁ ନେଇକି ଯିବେ ଗଲା ବେଳକୁ ମୁଁ ଗଲା ବେଳୁ ଚାଲି ଚାଲି ଯିବି ଉଡ଼ି ଉଡି ଯିବି। କିନ୍ତୁ ଆସିଲା ବେଳକୁ ସେମାନେ ମତେ ଗୋଦିରେ ଧରିକି ଆସିଥିଲେ।
ଏଣି ଆପଣଙ୍କୁ କାଲି ପୁରା ପ୍ରିନ୍ସେସ୍ ଟ୍ରିଟମେଣ୍ଟ ମିଳିଅଛି ଆଉ।
ଆଜ୍ଞା ଆଜ୍ଞା ମତେ ନାଇଁ ମୋର ସବୁ ମହିଳା ମିତ୍ର ମାନଙ୍କୁ ମିଳି ଅଛି ଆଉ ତେଣୁ ତ ସେଇ ପୁରୁଷ ମିତ୍ର ଜଣକ ମତେ ଆଜି ମେ କହି ଥିଲେ କି ଯୋଗାଯୋଗରେ କି ଆପଣଙ୍କର ଦେହ କେମିତି ଅଛି ମୁଁ କହିଲି ଭଲ ଅଛି ଆପଣଙ୍କର କେମିତି ଅଛି ନା ମୋ ମୋର ଟିକେ ସେଇ ଜାଗା ଟା ପୋଡୁ ଅଛି ଯୋଉ ଜାଗା ଟା ଖଣ୍ଡିଆ ହେଇଯାଇଛି ମୁଁ କହିଲି ପଲିଥିନ୍ ଗୋରେଇକି ଏଁଆ ଗାଧାନ୍ତୁ ସେ କହିଲେ ଦେଖିବା କେମିତି କଣ କରିବି ଆଉ ତାପରେ ମୁଁ ପଚାରିଲି କି ଆପଣଙ୍କ ପିତାଶ୍ରୀ କଣ କହିଲେ ସେ କହିଲେ କି ଆଉ ତ ମୋର ଯେ ତାଙ୍କର ଯିଏ ସାନ ଦିଦି ଥିଲେ ଦିଦି ଯିଏ ସିଏ କଣ କଲେ ନା ବୁ କଥା ଟିକୁ ମ୍ୟାନେଜ୍ କରିଦେଇଛନ୍ତି ତାଙ୍କର ଗୋଟେ ସାନ ଦିଦି ଆଉ ଗୋଟେ ବଡ ଦିଦି ମଧ୍ୟ ଅଛନ୍ତି।
ଆଛା ଆଛା ତାହେଲେ ଆପଣଙ୍କ ଦେହରେ କଣ କଣ୍ଟା ଲାଗିଥିଲା।
ଆଜ୍ଞା ଆଜ୍ଞା ନାଇଁ ନାଇଁ ତ କଣ୍ଟା ଲାଗି ନ ନାଇଁ ନାଇଁ ଆଜ୍ଞା ଶୁଣୁନାହାନ୍ତି ସେ ଯଉ ଆମେ ବୋଟିଂ ରେ ଯାଇଥିଲୁ ସେଥି ପାଇଁ ଆମକୁ ଗୋ ଟା କଣ ଗୋଲିଆ ବାଲା ଯୋଉ ଦିଅନ୍ତି ତା ଉପରେ ବସିକି ଯିବ ବୋଲି ଫ୍ଲୋଟିଙ୍ଗ କରି କରି ଯିବ। କିନ୍ତୁ ଆମର ଟିକେ ଚୁଲ୍ ଆମର ଟିକେ ଚୁଲ୍ ମଞ୍ଚିଥିଲା ତ ଆମେ ସବୁ ତଳକୁ ଡେଇଁ ପଡିଲୁ ଯେହେତୁ ସମସ୍ତେ ତଳକୁ ଡେ ହଁ ସେମାନେ ତାଙ୍କ ମୁଣ୍ଡ ଉପରୁକୁ ଉୁଠୁଛି ମୁଁ ଯୋଉ ତଳକୁ ପଡିଗଲି ମୋର ପାଣି ଭି ତେରେ ମୁଣ୍ଡ ଟା ରହୁଥିଲା।
ଛା
ଆଜ୍ଞା ତେଣୁ ସେଇ ଦି ଜଣ ପୁରୁଷ ମିତ୍ର ମତେ ପୁରା ଟେକି ଟେକି ବହୁତ ଷ୍ଟ୍ରଗଲ କରିକି ବସେଇଲେ। ତାପରେ ଫିର୍ରବି ମୁଁ ମତେ ପୁଣି ସେଇ ଯୋଉ ରଙ୍ଗୀନ ଚୁଟି ମହିଳା ମିତ୍ର ସେ ପୁଣି ଗଳେଇଦେଲେ।
ଓହୋ ତାହେଲେ ଆପଣ ଯେମିତି ବି ହଉ ଆପଣଙ୍କ ଜୀବନ ରକ୍ଷା କରି ଆପଣ ପଳେଇ ଆସିଛନ୍ତି।
ଆଜ୍ଞା ଆଜ୍ଞା କିନ୍ତୁ ମଜା ମାନେ କଣ କହିବି ଆପଣଙ୍କୁ ମାନେ ମାନେ ମୁଁ ବହୁତ ଖୁସି ମନେ ପଡିଗଲେ ମାନେ ଖୁସି ଲାଗୁଛି
ଆଛା ଆଛା ଆପଣ ଇଂରାଜୀ ଭାଷାରେ କହିଲା ବେଳେ ବ୍ଲସ୍ କରୁଛନ୍ତି ଖାଲି।
ଆଜ୍ଞା ଆଜ୍ଞା ମୋ ହାତ ଫାତ ବିନ୍ଧା ହଉଛି ଆଜ୍ଞା। ହ
ଆଚ୍ଛା।
ହଁ ତାଙ୍କୁ ସେଇ କଥା ପଚାରୁଥିଲ ଆପଣଙ୍କର ହାତ ବିନ୍ଧା ହଉଛି କି ନାଇଁ ସେ କହିଲ ହଁ ଆଜ୍ଞା ମୋର ବି ମଧ୍ୟ ହା ହାତ ବିନ୍ଧା ବି ହେଉଅଛି ବିଷ୍ଣୁ। ଆଉ ସେଇ କଥା କହୁଥିଲି ଆଉ ମୁଁ ବି ମୋ ହାତ ମଧ୍ୟ ବିନ୍ଧା ହୋଉଛି। ଆଉ ତାଙ୍କର ସେଇ ସେ ଟିକେ ତୈଳ ଲଗେଇ ଦେଇଛନ୍ତି ତାଙ୍କ ଖଣ୍ଡିଆ ଉପରେ, ତେଲ ଲଗେଇଲେ କଣ ଭଲ କି ନଡିଆ ତେଲ ମୁଁ ତେ ଜାଣିନଥିଲି ସିଏ ମତେ କହିଲେ।
ଆଚ୍ଛା ବୁଝିପାରୁଛି।
ଆଜ୍ଞା ଆଜ୍ଞା।
ହଁ ତାପରେ କଣ କହିଲେ?
ହଁ ତାପରେ ହୁଁ ତାପରେ ଆଉ କଣ ତାପରେ ସେଇୟା ଆଉ କିଛି ନାହିଁ। ସେ କହୁଥିଲେ ତ ସେଇଆ ଆଉ ଯେ ତାଙ୍କର ମୋ ଦିଦି କୁ କହୁଛନ୍ତି ସାର୍ ଙ୍କ ନମ୍ବର ଦିଅ। ମୁଁ କଥା ହେବି ସାର୍ ଙ୍କ ସହିତ ଦିଦି କହିଲେ ସେ ଥୋଡି କଲେଜ ବାହାନାରେ ଯାଇଛି ସ ତ କହିଥିଲି ବୋଲି ସେ ଏତେ ଅ କିଛି ହେଲାନି। ତାପରେ ସେ ମତେ କହିଲେ କି ହଁ ହଁ ରେ। ମୁଁ କହିଲି ଆଜ୍ଞା ଆଜ୍ଞା ସି ମତେ ପଚାରୁିଛନ୍ତି କଣ କହିଲେ? ମତେ ମୁଁ କହିବି ତାଙ୍କୁ ଏବେ କଣ ଯାହା ଆପଣ ମୁଁ ଆପଣଙ୍କୁ କାଲି କହିଥିଲି ମ ଊ ମତେ କହିଲେ କି କଣ ଆପଣ ମହାବିଦ୍ୟାଳୟ ନାଁରେ ଆପଣ କୁଆଡେ ଯାଉଛନ୍ତି? ସେଇ କଥା କହିବି ଆଉ କଣ କଥା କହିବି ତାଙ୍କୁ କହୁନାହାନ୍ତି?
ସେଇୟା
ଆଜ୍ଞା ଆପଣ କହୁନାହାନ୍ତି ଆପଣ କଣ ଜାଣିଛନ୍ତି?
ହଁ ମୁଁ ତ ମୁଁ ଏବେ ଆଉ କଣ କଣ ହି କହିବି ମୁଁ ଏମିତି କିଛି ଜାଣି ନାହିଁ।
ଆଜ୍ଞା କିଛି ବି କୁହନ୍ତୁ ତାହେଲେ।
ହଁ କିଛି ବି କିଛି ବି
ଆଜ୍ଞା କିଛି ବି କୁହନ୍ତୁ ମୁଁ ଆପଣଙ୍କ କିଛି ବି କଥାରେ ବି ରାଜି ଅଛି ଶୁଣିବା ପାଇଁ।
ହଁ ମୁଁ ଆପଣଙ୍କୁ ସେ ହି କହିବାକୁ ଚାହୁଁଛି ମୁଁ କିଛି ବି କହୁଛି ଆପଣ କିଛି ବି କୁହନ୍ତୁ। କିଛି ବି କିଛି ବି ଭିତରେ
ଆଜ୍ଞା ସେ କିଛି ବି କିଛି ବି ହେଇକି ସରିଯିବ ମତେ ଯାହା ଲାଗୁଛି।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣଙ୍କ ସହିତ କିଛି ବି କଥା ହବାକୁ ମତେ ବହୁତ ଭଲ ଲାଗୁଛି।
ଆଜ୍ଞା ସେଇ କିଛି ବି କିଛି ବି ଆମର ସେତେବେଳୁ ଚାଲି ଅଛି କିଛି ତ କୁହନ୍ତୁ ଆପଣ ଆପଣଙ୍କ ଭାଇ ଭ୍ରାତାଶ୍ରୀ କଣ କରୁଛନ୍ତି?
ହ
ସିଏ ସିଏ ରୋଷେଇ ଘରେ କେଜାଣି କଣ କରୁଛନ୍ତି ମୁଁ ତ ସେଇଟା ଜାଣିନି ଏବେ ସେି ମାଛ ନେଇକି ଆସିଲା। ତ ମୁଁ ସେଇଟାକୁ ପାଣିରେ ରଖିଲି।
ଆଜ୍ଞା।
ଆପଣ ଭଏସ ମତେ କାହିଁ ଶୁଣାଯାଉନି।
ଏବେ ଶୁଣାଗଲା?
ହ୍ୟାଲୋ ହଁ ହଁ ଏବେ ଶୁଣ ଗଲା ଟିକେ ସ୍ଲୋ ଶୁଣା ହଉଚି।
ଏବେ ଶୁଣାଗଲା ଯେହେତୁ ମୁଁ ଟିକେ
ଶୁଣାଉଚି ଶୁଣାଉଚି।
ଦୂରରେ ଫୋନ୍ ଟା ରଖିଥିଲି। ସେଥିପାଇଁ ଶୁଣାଯାଉ ନଥିଲା। ଆଜ୍ଞା ଆଜ୍ଞା ଠିକ କଥା କହିଲେ ଆପଣ ତ ଆପଣଙ୍କୁ ବୋଧେ ଯୋଗାଯୋଗ ସରି ସମୟ ହେଇଯିବଣି।
ହଁ ଆପଣ ଠିକ ବୁଝିଚନ୍ତି। ତାହେଲେ ମୁଁ ଆପଣ ଙ୍କୁ ପରେ କଲ୍ କରୁଚି।
ଆଜ୍ଞା ଆଜ୍ଞା ଧନ୍ୟବାଦ।